ଓ ଆଉ କଣ କରୁଚ?
କଣ କରିବା ଏଇଠି ଆଉ ପଡିଆଡେ ଆସଚୁ ଆଉ ଖେଳିବାକୁ ଆଉ।
କାମଧନ୍ଦା ନାହିଁ ବୋଧେ ଆଉ କିଛି।
କାମ ଆଉ କଣ ଏଇ ତ ରଜ ଛୁଟି ନେଇକି ଆସିଥିଲୁ ହେଇଦିନ ଆଉ ଯାଇନୁ। ରଜଠୁ ଅଛୁ ଅଛୁ। ଖେଳ ଚାଲଚି ତ ଗୋଟେ ପାଗ ଦେଇଚି ଡେଲି ଆଉଚୁ ଏଠିକି ଖେଳିବାକୁ ଯାଇନି ତ ସବୁଦିନ ତ କାମ ହୋଉଚି ଆଉ। ଟିକେ ଖେଳିଚୁ ଆଉ।
ଆଉ କାମକୁ କୋଉଦିନ ଯିବ?
କାମକୁ ଯିବା ଆଉ ସୋମବାର ଆଡକୁ ଭାବିଚି ଏମତି ହେଇକି କାଲି ଗୋଟେ ଦିନ ଆଉ ଦିହଟା ଖେଳବୁଲ କରିଦେଇକି ସୋମବାର ଆଡ଼କୁ ଚାଲିବୁ ଯା ଆଉ।
ଅ ମୁଁ ତାହେଲେ ଯାଉଚି ତମ ଗାଁଆଡେ କାଲି ଚାଲୁନ ଗୋଟେ ଭୋଜି କରିଦବା।
ଭୋଜି ଆସୁନ କାଲି ଭଲ ବାରଟେ ତ ଆସିବ କି?
ହଁ ମଟନ ଫଟନ ଟିକେ ଯଦି ଆଣିବ ହଁ ଆଉ ଆଉ ଯାହା ହେଲା ଟିକେ କରନ୍ତି ଆଉ ଏଇ ଚି କେନ ହେଲେ କଣ ଖାଇବା।
ମଚ ମଟନ କୋଉଠୁ ଆଣିବାକୁ ମଟନକୁ ବଜେଟ ଦରକାରେ ତମର ଦୋଉନ ଟଙ୍କା ଦିଇ ହଜାର କରିବା ମଟନ।
ହଁ କାଲି ମୁଁ ଦେବି ଦିଇ ହଜାର ଟଙ୍କା ଦେବି ଗଲେ।
ହଁ ଦିଅ ମଟନ ତମେ ଦିଇ ହଜାର ଦେଲେ ତାହେଲେ ମଟନ ହେଇଗଲା ଆଉ।
ହଁ। ଆଉ ଏଥର ବୋଲବମ କଣ କେମିତି କଣ ଯିବା ବୋଲି କଣ ପିଲା କୋହୁଥିଲେ ଯେ ଆଉ ଯିବ ନା ନାଇଁ?
ହୁଁ ବୋଲବମ ଯିବାନି କେମିତି ହବ ଏଇଟା ମୋର ପଥମ ଥର ପା ପିଲା ମତେ କହିଲେ ଯେ ମୁଁ ପ ଥଣ୍ଡ ରେ ଯାଉଚି ଏଇଟା ମତେ ଟିକେ କହିଲେ ଟିକେ କେମିତି କଣ କଁ ଥଲା କେମିତି କଣ ପଡୁଚି ପଥମ ଥର ଯାଇଯିବ ନା।
ବୋଲବମ୍ କଣ ଫାଷ୍ଟ ତ ଆମେ ଏବେ ଷ୍ଟାର୍ଟିରୁ କଣ କହିଲ ଆମର ହେଇଚି। ପିଲା ସବୁ ଗଲେ ଗଞ୍ଜି ଫଞ୍ଜି ହବ।
ଗଞ୍ଜୀ।
ହଁ ଗଞ୍ଜି ପ୍ୟାଣ୍ଟ ଟେ କରାହବ।
ହଁ।
ଗଞ୍ଜି ପ୍ୟାଣ୍ଟ୍ ଟେ କରାହବ। ଆଉ ଅଛି କଣ କିହିଲ କରିବାକୁ ଗାଡି ତ ଭଡା ଭବ ଡିଜେ ବି ଯିବ। ଭୋଜି ଭଜା ବି ଏଥର ହବ ଆଉ ପିଲା ୟାଡ ସିଆଡ ଯୋଉ ଖାଉଥିଲେ ପିଲା ଯୋଉ ଖାଉଥିଲେ ୟାଡ ସିଆଡେ ମା ମାନେ କଣ କହିଲ ଏତେ ପିଲା ଯାଉଛନ୍ତି ନା ତାଳମେଳ ପଡୁନି ସମସ୍ତିଙ୍କର ଗୋଟାଟେ ଖାଇ ପାରୁନାହାନ୍ତି ଆସିପାରୁନାହାନ୍ତି ମାନେ କିଏ କଉଠି ଗଲାଳକୁ। ପଚାଶ ପିଲା ଗଲାକୁ କଣ ହବ କି ଗୋଟେ ହୋଟେଲ ଫୋଟେଲ୍କୁ।
ହୁଁ।
ସେମିତି ହେଇପାରୁନି ସେଥିପାଇଁ ଏଥର କରା ହେଇଚି ଯେ ଏଥିରେ ଗୋଟା ଟେ ଗଲେ ରୋଷେଇ କଲ ରହିଲ। ଖାଇଲ ପିଇଲ ସେଠୁ ଏକାଥରେ ସବୁ ପିଲା ଭାର୍ଲ ଆଉ ଗୋଟେ ଷ୍ଟପେଜ ନେଲ। ତାର ଏମିତି ଗଲେ କଣ କି ଚାଲିକି ପିଲାଙ୍କୁ ଆସିବା ସୁବିଧା ହବ ଏତେବାଟୁ ଚାଲିବାକୁ ପିଲା ବି ଚାଲିକି ସମସ୍ତେ ଆସିପାରୁନାହାନ୍ତି। ସବୁ ପିଲା ବାଉଳି ହେଇକି ଯାଉଛନ୍ତି ବୋଲବମ କିନ୍ତୁ ଖାଲି ପାଦକୁ ସବୁ ଚାଲିଯିବା ଅଭ୍ୟାସ କାହାର ନାହିଁ ନା ଖାଲି ପାଦରେ ଗଲାବେଳକୁ ତ ପାଦ ସରିଯିବ ଏକାଥରେ। ଗୋଡି ଫୋଡି ସରୁ ଗୋଡଆରେ ପଡିଗଲେ ଆଉ।
ତାହେଲେ ତ ମୁଁ ପଥମ ପାଳି ଯାଉଛି ଏଇଟା ମୁଁ ତ ଫାଷ୍ଟ ଯାଇ ଆସିପାରିବି ଟି।
ଫାଷ୍ଟ ପାଳି ସମସ୍ତେ ଆସିବେହାରି ଛୋଟ ପିଲା ମାନେ ଆଉ ମେନ୍ ହେଲା କଣ କି ଯାହାର ଟିକେ ଚାଲିବା ବୁଲିବା ଅଭ୍ୟାସ ଅଛି। ଖାଲି ପାଦରେ ସେ ଆସିବେ ହାରି। ଆଉ କୌଣସି ଜାଗାରେ ରହିଲା ମାନେ ବା ଯୋଉଠି ରହିବୁ ଷ୍ଟପେଜ୍ ନବୁ ସେଟି ଗାଧେଇବୁ। ଆଉଥରେ ପୁଣି ଧୂପ ଫୂପ ଦବୁ ଗଙ୍ଗା ପାଣି ଛିଞ୍ଚି ହବୁ ତାପରେ ବାହୁଙ୍ଗି ଧରିବୁ ଆଉଥରେ ପୁଣି ଆସିବୁ। ବାହୁଙ୍ଗି ଓହ୍ଲେଇବୁ ମାନେ ଗାଧେଇବୁ।
ଯୋଉଠି ବାହୁଙ୍ଗି ଓହ୍ଲାହବ ସେଇଠି ଗାଧା ହବ।
ଗାଧେଇବୁ, ଗାଧେଇବୁ ଧୂପ ଫୂପ ଦେଇକି ଆଉ ଥରେ ବାହାରିବୁ। ମେନ ହୋଉଛି ଏଇଟା ଆଉ ଅଧିକ ଷ୍ଟପେଜ ନେଲା ବେଳୁକୁ ଗାଧଲା ବେଳକୁୁ ପୁଣି ବର
ତମେ କେତେଟା, ତମେ କେତେଟା ଷ୍ଟପେଜ ନେଇିକ ଯାଉଚ।
ଆମେ ଗଲେ ତିନିଟା ଷ୍ଟପେଜ ହାଡଲେ ପିଲା ଆଦାୟ ହେଲେ ଚାରିଟା ନହେଲେ ନଉଚୁ।
ଚାରିଟା।
ହୁଁ ଚାର୍ଟା ଷ୍ଟପେଜ ନେଲେ ଆମେ ଆସୁଛୁ ହାରି। ଚାରିଟା ସଷ୍ଟପେଜ ନାହିଁ ସେଇ ଚାରିଟା ସଷ୍ଟପେଜ ମେନ୍ ହେଲା କଣ କି ଯାହା ରା ତିରେ ଆସିବ ଆଉ ଦିନବେଳେ ଯଦି ଖରା ଫରା ହେଇଗଲା ଆଉ ଆସିପାରିବନି ପାଦ ଫାଦ ତାତିଯିବ ପୁଣି। ସେଥିପାଇଁ ଯାହା ଆସିବ ରାତିରେ ଚାଲିକି ଆସିବ।
ରାତିରେ।
ହଁ ଆଉ ଦିନରେ ବା ଖରା ହେଇଯିବ ସକାଳୁ ସକାଳୁ ମାନେ ସାତଟା ଆଠଟା ଭିତରେ ଆସିକି ମନ୍ଦିରରେ ପହଞ୍ଚିବାର ଅଛି।
ଆସିକି ପହଞ୍ଚିବୁ ତାହେଲେ କୋଉ ବାରେ ଶନିବାରେ
ଶନିବାର ହେଲେ ରବିବାରନ ରବିବର୍ ସ ସକାଳୁ ଆସିକି ପହଞ୍ଚି ହେଇଆଉଛି ରବିବାରନ ସକାଳୁ ଆସିକି ରବିବାରନ ରେଷ୍ଟ ନେଇକି ହେଠୁ ସୋମବାର ଦିନ ସକାଳୁସକାଳୁ ପାଣି ଢାଳା ହବ ଆସିବ ଆଉ କଣ।
ହୁଁ ଆଉ କଣ ଗଞ୍ଜି ଫଜିଂ କରାହବ।
ହଁ ଗଞ୍ଜି ହବ ପ୍ୟାଣ୍ଟ ଅ ହବ ଗଞ୍ଜି ପ୍ୟାଣ୍ଟ କରାହେବ ଆଉ କଣ ଆଉ ଭୋଜି ତ ଆଉ କଣ ସେ ସେଇତିପାଇଁ କଣ ଦିହାର ନେଖା ପଡିଛି। ଗାଡି ଭଡା ଭୋଜି ଖାଇବା ଖର୍ଚ ଆଉ ପଇସା ଯଦି ବଳିଲା ହେଦିନ ବୁଲି ସବୁ ଯାକ ପିଲା ହେଇଠୁ ହେଉଠୁ ଡାଇରେକ୍ଟ ମନ୍ଦିରରୁ ଆ ସେ ଡାଇରେକ୍ଟ ସିଆ ତାକୁ ଆଉ ମୁଁ ଯିବା ପୁରୀ ବୁଲିବାକୁ ଆଉ।
ପୁରୀ।
ହୁଁ ପୁରୀ ବୁଲିକି ହିଆଡୁ ପୁଣି ଭୋଜି ବା କରିକି ଆସିବା ନହେଲେ ଭୋଜି ଭାତ ଯଦି ପଇସା ପାଇଲେ ନାଇଁ ଆଉ ଶହେ ନାଖା ନେହେଲେ ଦବ। ସମତେ ମିଶିକି ଗୋଟେ ଭୋଜିଟେ ହବ।
ଆ ଡିଜେ, ଡିଜେ?
ଡିଜେ ଯିବନି ଆଉ ଡିଜେ ନ ଗଲେ ପିଲା ଆଜିକାଲି ଚାଲିକି ଆସିପାରୁ ନାହାନ୍ତି ପା।
ଏ ଆଉ ତମେ କୋଉଦିନ ଆସି ତମେ ବି କୋଉଠି ଅଛ?
ମୁଁ ଏବେ କାମ ଉପରେ ଅଛି ଆଉ କଣ କରିବା।
କୋଉଠି ରହୁଛ?
ମୁଁ ରହୁଛି ଏବେ ବା ସେ ପୁରୀ ପଟ ଯାଇକି
ପୁରି?
ହଁ।
ପୁରୀ କୋଉ ଜାଗା ବୋ?
ସେ ପୁରୀ ପାଖରେ ଗୋଟେ ଆଉ।
ହୁଁ କୋଉ ଗାଁ ତମର ପ୍ଲାୟ ଯାଉନାହିଁକି?
ହଁ ପ୍ଲାୟ କାମ।
ହୁଁ କଣ ନିଜେ କେମିତି କଣ କରୁଛ ନା ଠିକା ନା କଉଠି?
ହଁ ମ ନାଁ ମ ନିଜେ ଏଠି କା ଆଣିକି କାମ କରୁଛି ଯେ ପିଲାମାନେ କାମ କରୁଛନ୍ତି ମୁଁ ଆସିବି କାମ ଦି ଦିନି ବୁଲିକି ଯିବି ବୋଲି ଆଉ ରଜକୁ ଆସିଥିଲି ଦିନ ରହିକି ଯାଇଥିଲି ହେରି। ଆଉ କାଲି ତ ରବିବାର ଟା ଆଉ ଏନା ତ ଯାଉଚି ସଇଲାଣି କାମ ଆଉ ବାହାରିିବି ଯାଉ ପିଲାମାନେ କାମ କରିବେ ଆଉ।
ହୁଁ।
ଯିବା ଗାଁ କୁ ଟିକେ ବୁଲାବୁଲି କରିକି ଆସିବା ଆଉ।
ତମେ କେତେ ପିଲାଙ୍କୁ ରଖୁଛ?
ପିଲା ଅଛନ୍ତି ଚାରିଟା ପିଲା।
ଟା ପିଲା।
ହଁ।
ହଁ ତାହେଲେ ଢେର ପଇସା କମଉଛ ଆଉ।
ଆଉ କଣ କାମ ତ କରିବା ଆଉ କର୍ମ ନ କଲେ କଣ ହବ?
ହୁଁ ଆସ ତାହେଲେ ଜ୍ଞା ଭୁବନେଶ୍ୱରରୁ ବାହାରିକି ଆସରି ଭୋଜି ଫୋଜି ଗୋଟେ କରିବା।
ହଁ ଯାଉଚି ତାହେଲେ ଆଉ କାଲି ତ ଆଜି ତ ଶନିବାର ଆଇଁଷ ଫାଇଁଷ ମୁଁ ଖାଉନି ଶନିବାରେ।
ଆଜି ଆଉ ଆଜି ଆଇଲେ ଆଉ କଣ କେମି କଣ ଆସିପାରିବ ଆଜି ଆଉ କେତଳେ ଭୋଜିିକରିବା କାଲି କରିବା ରବିବାର ଟା। ପିଲା ମିଶିକି କେତେଟା ହବ? ତମ ଗାଁ ତମ ଗାଁରୁ ତମେ ଏକୁଟିିଆ ଆସିବ ନା ଆଉ କିଏ ଆଇବ?
ନାଁ ଆମେ ଦି ଜଣ ସାଙ୍ଗ ଗୋଟେ କାହାକୁ ନେଇକି ଯିବି ନା ଏକା କୁଆଡେ ଯିବି ପୁଣି ରାତିରେ ଆଉ ଆସିବା ହବକି କାଲି? ମଣିଷା ଦେଇ ଗଲେ ଏଥରେ ଯିବୁ ଘରୁ ଟିକେ ବାଜିକି ଯିବି ହେରି ଆଉ। ତମ ଆଡ଼େ ଗଲେ ଭୋଜିଭାତ ଟିକେ କରିକି ଆସିବା, ମୁଁ ଆଉଥରେ ଆସିବି ରିଟର୍ନ ତ ପହଦିନ ସକାଳୁ କାମ କରିବି।
ହୁଁ, କାମ କ ଜୋଅରିଆ ଅଛି ନା କଣ?
ହଁ କାମ ଯୋଅରିଆ ଏଇନା ଅଛି ଆଉ ଏଇ ମାସଟା ଗଲେ ସରିବ ଆଉ କଣ କାମ କରିହଉଛି।
ଏ ମାସଟା ରେ ସରିବ ମାନେ କଣ ଆଉ ଡଲ୍ ସିଲ୍ଡ୍।
କଣ କହିଲ?
ସିଜିନ କଣ ଡ଼ଲ ରହୁଛି?
ଡଲ୍ ସିଜିନ୍ ପା ରାକ୍ଷୀ ଯୋଉ ଆସିବ ଭାରି କଣ କହିଲ ଏବେ ବାହୁଡ଼ା।
ହୁଁ।
ରଥଯାତ୍ରା ରଥଯାତ୍ରା ପରେ ବାହୁଡ଼ା ଆିଲେ ବାହୁଡ଼ାଠୁ ତ ଡଲ୍ ସିଲିନ୍ ପଡ଼ିଯିବ ଆ କାମ ଫାମ ଟିକେ ସ୍ଲୋ ହୋଇଯିବ ବର୍ଷା ସି ସବୁ କାମ ଡାଉନ ଆମ କାମ ତ ପୁରା ଡାଉନ ହେଯିବ ସେଥିପାଇଁ କଣ କରହବ ନା ମୁଁ ପୁଣି ସମୟ ପିଲା କାମ ଶିଖିଛି ସେ ଏପଟ ପିଲା ଲାଗିଯିବେ କାମ କିନ୍ତୁ ବ କାମ କିନ୍ତୁ ଯୋଉଟା ପଚାଶ ହଜାର ଟଙ୍କା କାମ ହବା କଥା ଚାଳିଶ ହଜାର ଟଙ୍କା କାମ ହବ ଆଉ କଣ ଆଉ।
ଆଛା ଆଚ୍ଛା ଆଚ୍ଛା ଆଉ ଯିବା ପୁରୀ ଯିବା ବୁଲିବା ଏଥର ରଥ
କଣ କହିଲ?
ରଥ ରଥଯାତ୍ରା।
ରଥଯାତ୍ରାକୁ ଆସୁନ ପୁରୀ।
ପୁରୀ ଯିବା ନାଉ ରହୁଛ ଏଇଠି କୋଉଠି ପାଖରେ।
ହଁ ପୁରୀ ପାଖରେ ରହୁଛି ମୁଁ।
ଆ ରଥ ଯାତ୍ରା କୁ ଯିବୁ ଆମେ ପିଲା ଦି ତିନି ଜଣ ହବ।
ଆସିଲେ ହବନି ରଥଯାତ୍ରା ପୂର୍ବ ଦିନ ଆସିବ ବଲେ ଆସିବ କାରଣ ରଥଯାତ୍ରା ଦିନ ହିଁ ପୁରୀରୁ ମାନେ ଦୂର ବାଇକ ରଖିବା ଷ୍ଟାଣ୍ଡ ତ କି ବାଇକ୍ ତ ଛାଡିବନି ମୋ ରୁମ୍ ଆଡେଗଲି। ସିଏ ଅଧା ଆଟେ ଦ ବାଇ ଧୋଇକି ଆସିବାକୁ ପଡିବ। ଆଉ ଗୋଟେ ଏପଟକୁ ଗାଡି ଯାଉଥିବା ମାନେ କଣହିଲେ ଆମ ଯୋଉ ଅଛି ଗୋଟେ ସାତ ଶଙ୍ଗ।
ହୁଁ।
ସାତ ସଂଙ୍ଗଟ ବାଇକି ଥୋଇବ। ବାଇକ୍ ଥିବ ସେଇ ବଡ ସାତ ସଂଙ୍ଗା ଯାଏକେ ଯୋଉ ବାଇକରେ ଆଥିବ ପୁରୀ ପଟୁ କି ଅଟୋ ଫଟ ଯାହା ତ ଟେମ୍ପୁ ଫେମ୍ପୁ ସେଇଥିରେ ତମେ ଯିବ ମୋ ରୁମ୍ ଆଡେ। ତମ ବାଇକି ଥୋଇବ ପୁଣି ସେଥିପାଇଁ ତା ପୂର୍ବ ଦିନ ଗଲ ହାରି ମୋର ଗୋଟେ ଖାଇଲା ପିଲଲେ ଶୋଇୁ ଆମେ ସକାଳୁ ସକାଳୁ ମନ୍ଦିର ଭିତରକୁ ଆସିବାରି ବଡ଼ଦାଣ୍ଡକୁ।
ଆଉ ଯିବୁ ଏମିତି ଦି ତିନି ଜଣ ଆମେ ହେଇକି ଯିବୁ ଆଉ।
ଉଁ ଦିନଟେ ପୂର୍ବରୁ ଆସିବା ରୁମ ରହିବା ଖାଇବା ପିଇବା ସକାଳୁ ଉଠିକି ଗାଧେଇ ପଧେଇ ସକାଳୁ ସକାଳୁ ଯିବା ଭାରି। ବଡଦାଣ୍ଡଟାକୁୁ ସକାଳୁ ସକାଳୁ ଗଲେ ହାରି ଆଉ ସେଇଠି ତା ତାମାନେତ ଖାଇବା ବି ଅଭାବ ନାହିଁ। ଆଉ ପାଣି ଖାଇବା ଅଭାବ ନାହିଁ ଭିତରୁ ବରଦମାନରୁ ପଶିଗଲା ମାନେ ଆଉ ଖାଇବା ପିଇବି ଅଭାବ ନାହିଁ। ଆଉ ରଥ ଭିଡିଆ ଟା ଏଇଟା କଷ୍ଟ ଆଉ କିନ୍ତୁ ବାକି ଆଉ।
ରଥ ହଁ ଏଇଟା ତ ଗହଳି ଆଉ।
ଯଦି ତମକୁ ତମେ ତ ହେଇ ସୁବିଧାରେ ତମେ ଯଦି ଗଳି ପଚି ଯଦି ଭିଡି ପାଇଲ ଭିଡି ପାଇଲ।
ଭିଡିପାଇଲା କୁ ମୁଁ ତୁହିଁ ଭାଗିହବ ନହଲେ ନାହିଁ।
ରଥପଥ କିନ୍ତୁ ଭିଡ ସମସ୍ତେ ଭିଡି ଭିଡିଉଛି ସ ଯେ କଣ ହବ ମେନ ହେଲା ଦଳା ଚକଟା। ଯୋଉ ଭଳିଆ ଗହଳି ହଉଛନ୍ତି। ସେ ଭୟ ଲାଗିବ ଦଳା ଚକଟା ପାଇଁ। ଗହଳି ଭଳିଆ କଣ ଗହଳି ଦଉଛନ୍ତି କି ପ୍ରବଳ ଗହଳି ପା।
ମୁଁ ସେଇ ତିନି ବର୍ଷ ତଳେ ଯାଇଥିଲି ଆଉ ଯାଇନି ଟୋଟାଲି ରଥ ଭିଡି।
ଆମର ମୁଁ ଲକଡାଉନ ପରଠୁ ତ ରଥ ସବୁ ବର୍ଷ ଭିଡ଼ୁଛି।
ହଁ ଆଜି କଣ ରାତିରାତି ପଳେଇଆସିବ ଭୁବନେଶ୍ୱରରୁ ଗାଁକୁ?
ହଁ କେତେ ସମୟ ଲାଗିବ ଦି ଘଣ୍ଟା ଲାଗିବ ଆଉ ବାଇକରେ ଗଲେ କେତେ ସମୟ ଲାଗିବ ଆଉ? ଦୁଇ ଘଣ୍ଟା ଲାଗିବ ଦୁଇ ଘଣ୍ଟା ଯାଇକି ଭୁସ୍କୁ ନେଇ ପହଞ୍ଚିଯିବୁ। ପହଞ୍ଚିଲି ଆଜି ଘରେ ରହିଯିବି ଘର କାମ ଟା ଟିକେ ଚାଲିଛି ତ? ସେ ଟିକେ କାମବାର ଅଛି ଗୋଟେ ସାଙ୍ଗଟିଆ ନେଇକି ଗଲେ ସେଟିକେ ଜାଗା କବାଟା ମାପିକି ଆଣିଲେ ଟିକେ ସ୍ଲାଇଡିଙ୍ଗ ଡୋର ଲାଗିବ ଝରକାଗୁରା।
ଘର କାମ ଚାଲିଛି କି?
ହଁ ଘର କାମ ଟିକେ ଚାଲିଛି ତ ସେଥିପାଇ ଟିକେ ଆସିବି ଆଉ ସେ ସାଙ୍ଗଟା ନେଇକି ଯିବି ସାଙ୍ଗଟା ଟିକେ ଯିବ କହୁଥିଲା ଭ ଚାଲିଯିବାର ଆମ ଗାଁରେ ଟିକେ ମାପରା ଆଣିଲେ କରିଦେଇକି ନେଇଯିବ ଏଠି ଆଉ।
ହଁ କରିକି ନବ କବାଟ ନାଁ କଣ?
ନାଇଁମ ଝରକା ଦିହଜାର କାମ ହବ ଯୋଉ ସ୍ଲାଇଡିଙ୍ଗ ଆଲୁମିନିୟମ କାମ।
ଆଚ୍ଛା ଆଚ୍ଛା।
ସେଇ ସାଙ୍ଗଟା କାମ କରୁଛି ତ ସେଥିପାଇଁ ଟିକେ କରିଦେବୁ ଆଉ।
ଗୁହାରେ କଣ କରୁଛ ଘର।
ଏ ଦି ବଖରା ଘର କରୁଛି ମ ଥିଲା ତ ଦି ବଖରା ଦି ବଖରା ଖଣ୍ଡେ ଘର କରିଦେଲେ ସିଏ ଅସୁବିଧା କିଛି ନାହିଁ। ବର୍ଷା ଦିନ ଆଇଲାଣୀ। ଘର ପଟେ ଟିକେ ହେଇଯାଇଥିଲେ ବି ଭଲ ଆଉ।
ଆଇଁ କଣ ଏଇ ବର୍ଷା ଦିନେ ଷ୍ଟାର୍ଟ କଲ ଘର ବାର ଆରମ୍ଭ?
ବର୍ଷା ନାହିଁ ମ କାମ ସରିିବା ଥିଲା। ଆଉ ଖାଲି ଝରକା ଫରକା ଟିକେ ଥିଲା। ଆଉ କଲର ଫଲର ହବା କଥା ଝରକା ଫରକା ଲଗେଇଦବା। ଶୀତ ଦିନ ଆଇଲାଣି। ତାପରେ ଭିତରେ କାମ ଯାହା ରହିବା କଥା ରହିବ। ବାହାର କାମ ସବୁ ସରେଇ ଦେଇଛି ତ।
ହୁଁ।
ସେ ହେଇଯିବ ଆଉ। ଆଉ ତମ ହାଲ ଚାଲ କଣ? ଗାଁ ଖବର ତମର?
ହଁ ଗାଁ ଖବର ଏଇନା ଟିକେ ପାଗ ଦଉଛି ବେଲେ ଏମିତି ପାଗ ଟିକେ ଦଉଛି ବେଲେ ପଡିଆକୁ ଟିକେ ରୁ ଖେଳା ବୁଲା କରିକି ଟିକେ ପଳଉଛୁ। ଖରା ନାହିଁ ଯେମିତି ରଜ ପାଗ ଯେମତି ନୁହଁ
ଆମ ବେଳେ କିନ୍ତୁ ପୁରା ଏପଟେ ବହୁତ ଗୋଟେ ଖରା ହେଇଛି ଆମର।
ଦି ପହର ଟାଇମ ବି ଟିକେ ଖରା କ ରହୁଛି। ଏଇ ତିନିଟା ଚାରିଟା ହେଲା ବେଳକୁ ଟିକେ ମେଘ ପଳେଇ ଆଉଛି। କେତେବେଳେ ମେଘ ପକେଇ ଦଉଛି ବି ଖେଳି ହଉନି।
ହୁଁ ବର୍ଷା ଦିନ ଆସିଲା ହାରି ତ ଆଉ କଣ?
ଆଉ ଏଇନେ ଆଉ କୋଉ ଖେଳିହବ କି? ନାଇଁ ଏଇନା ଭୁବନେଶ୍ଵର ଗଲେ ଆଉ ଯାଇକି ତିନି ଚାରି ମାସ ପରେ ଫେରା ହବ।
ଉଁ ଓହୋ। କଣ କାମ କଣ କରୁଛ?
କାମ ମୋର କଣ ଏ ଟାଇଲି କାମ ତ ଆଉ।
ହଁ ହଉ ହ ରଖିଦିଅ। ହଁ ତମେ ରଖିଦିଅ। ମୁଁ ଯାଉଛି ବାହାରିବି ତ ଆଉ।
ହଉ।